ହ୍ୟାଲୋ।
ଆଜ୍ଞା।
କୁହନ୍ତୁ ହ୍ୟାଲୋ କୁହନ୍ତୁ। ବସିଛି ବସିଛି। ଆଜ୍ଞା ଆପଣ?
ହଁ ମୁଁ ଖାଇ ସାରିଲିଣି ଆଉ। କଣ କହୁଛନ୍ତି।
ହୁଁ ଉଁ ଅଛି ହୁଁ ଡୁଟିରେ ଅଛି କୁହନ୍ତୁ।
ଆଚ୍ଛା ଆଜି କୋଉ ବିଷୟରେ ଆଲୋଚନା କରିବା।
ଆପଣ କୁହନ୍ତୁ କୋଉ ବିଷୟରେ।
ମୂର୍ତ୍ତିକା ଉପରେ କଥା ହବା ମୂର୍ତ୍ତିକା।
ନିହାତି ହଁ
ଆଜ୍ଞା ଦେଖନ୍ତୁ ମୂର୍ତ୍ତିକାର ଅନ୍ୟ ନାଁ ହଉଛି ମାଟି ଠିକ ଅଛି। ବଝିପାରୁଛନ୍ତି ନା।
ହଁ ହଁ।
ମୋ ମୁଁ କହିବା କଥା ମାଟି ଠିକ ଅଛି ଯୋଉଟା କି ପ୍ରାକୃତିକ। ବୁଝିପାରୁଛନ୍ତି ହ୍ୟାଲୋ। ସୁବିଧା ହଁ ତ ମୁଁ କହିବା କଥା ମାଟି ହଉଛି ଆମ ମା ଠିକ ଅଛେ ଏଇ ମା ଟିରେ ଦିନେ କଣ ହଉଥିଲା ନା ସୁନାର ଫସଲ ଫଳୁଥିଲା। ଠିକ ଅଛେ କିନ୍ତୁ ଆ ଜି ମାଟି ବର୍ଷା ନହବା ଯୋଗୁ ଆଁ କରି ରହୁଛି ବା ମାଟି ସେତେ ଉପଯୋଗୀ ହେଇପାରୁନି ଚା ଷ ଉପଯୋଗୀ ହେଇ ପାରୁନି ଠିକ ଅଛି।
ହଁ।
ତାପରେ କଣ କହୁଛ, ନା ମାଟି ବିଭିନ୍ନ ଭାବରେ ପ୍ରଦୂଷିତ ହଉଛି। ଠିକ ଅଛି।
ହୁଁ ହୁଁ।
ଯେମିତି କଣ ଅଧିକ କୀଟନାଶକ ସାରର ପ୍ରୟୋଗ ଦ୍ଵାରା ମାଟିରେ ଥିବା ଆମର ଉପକାରୀ ଅଣୁଜୀବ ଯେମିତି ଜିଆ। ଜିଆର କାମ ହଉଛି କଣ ମାଟିକୁ ଉପର ତଳ କରି ଫସଫସିଆ କରିବା। ଯାହାଦ୍ଵାର ଆମେ ରାସାୟନିକ ସାରର ପ୍ରୟୋଗ ଫଳରେ ମାଟି କଣ ହଉଛି। ନା ମାଟିରେ ଥିବା ଆମର ଯୋଉ ଉପକାରୀ ଅଣୁଜୀବ ମାନେ ସେମାନେ ମରି ଯାଉଛନ୍ତି ଠିକ ଅଛି। ଆଛା ଏମିତି କୌଣସି କାମ ନାହିଁ ଯାହା ମାଟିରେ କଣ ମାଟିରୁ ହିଁ ଗୋଟେ ଜୀବନ ଆରମ୍ଭ ହୋଇଛି ଠିକ ଅଛ।
ହୁଁ।
ମାଟିରେ ଶେଷ ହୋଇଛି ଏମିତି କି ମଣିଷ ଜୀବନ ବି ମାଟିରେ ଗଢା। କାହିଁକି ନା ଦେଖନ୍ତୁ। ଯେତେବେଳେ ମଣିୁଷ ମରିଯିବ ଏଇ ମାଟିରେ ହିଁ ମିଶିବ ବୁଝିପାରୁଚ? ତ ଅନେ ତ ହଁ ମୁଁ କହିବା କଥା ଅନେକ ଗୁଡିଏ ଧୂଳିିକଣା ମିଶିକି ହିଁ ମାଟି ସୃଷ୍ଟି ହେଇଛନ୍ତି ଠିକ ଅଛି ଆଉ ଗୋଟେ ଦେଖନ୍ତୁ ଧର ଗୋଟେ ଜାଗାଟେ ଅଛି ଠିକ ଅଛି ଆପଣ ସେଇଟା ଧର ଆପଣଙ୍କ ବାରି ହେଇଥାଉ ଆପଣଙ୍କ ଘର ହେଇଥାଉ ଯାହା ବି ହେଇ ଥାଉ। ତ ସେଟା ଆପଣଙ୍କ ଜେଜେ ବାପା ଜେଜେ ମା କରିଥିଲେ ତାପରେ ଆପଣଙ୍କ ବାପ ବାପା ବଉ ଆସିଲେ ତାପରେ ଆପଣ ଆସିଲେ ଆଉ ତାପରେ ଆପଣଙ୍କ ପରପିଢି ଆସିବ ଆମେ ମରି ଯିବା ଠିକ ଅଛି। କିନ୍ତୁ ସେ ଘର ହଉ ସେ ମାଟି ହଉ ସେମତି ପଡି ରହିଥିବ। କାହିଁକି ନା ସେଇ ଯୋଉ ମାଟିକୁ ଆମେ ଏଥିପାଇଁ ମା କହୁ। ଆମ ମା ଯେମିତି କଣ କରେ ନା ଆମର କଣ ଅଳି ଅର୍ଦଳି ରାଗ ଝଗଡା ସବୁ ସହିକି କଣ କରେ? ନା ଶେଷରେ ଆମକୁ ପଦେ କଥା କିଏ କହିଲେ ତା ଦେହରେ ଯାଏନି। ମା ଦେହରେ ଯାଏନି ସେ ଆମକୁ କୋଲେଇ ନିଅ ଠିକ ସେମତି ମା ଟିକୁ ଆମେ ଯେତେ ଦୁଃଖ ଯେତେ କଷ୍ଟ ଦେଲେ ମଧ୍ୟ ମାଟି ଆମକୁ କେବେ ଫୋପାଡି ଦିଏନି ବୁଝିପାରୁଛନ୍ତି ନା?
କଥା ଯେ ଯୋଉ ମାଟି ପ୍ରଦୂଷିତ ହେଉଅଛି ଆପଣ ମାନେ କଣ କଣ କଲେ ମାଟି କୁ ପ୍ରଦୂଷିତ ହେବାରୁ ର ମାନେ ବଞ୍ଚେଇ ପାରିବା?
ହ୍ୟାଲୋ!
ହ୍ୟାଲୋ ଆଜ୍ଞା! ହୁଁ କଣ କଲେ ମାଟି କୁ ମାନେ ପ୍ରଦୂଷିତ
ପ୍ରଦୂଷିତ ହେବାରୁ ଆପଣ ବଞ୍ଚାଇ ପାରିବେ?
ନା ବିଶେଷ କଥା ହେଉଛି
ଆଜ୍ଞା!
ନା ପ୍ଲାଷ୍ଟିକ ଅନ୍ୟ ଆବର୍ଜନା ମାଟିରେ ନ ମିଶେଇବା ଯେପରି ପ୍ଲାଷ୍ଟିକ ଜିନିଷ ପ୍ଲାଷ୍ଟିକ ଏ ଯୋଉ ଜରି ବୋଟଲ ଇତ୍ୟାଦି ମାଟିରେ ଏଣେତେଣେ ଯଦି ଲୋକମାନେ ପକେଇ ଦଉଛନ୍ତି ସେସବୁ ମାନେ ବନ୍ଦ କରିବା ପାଇଁ ଆମେ ଚେଷ୍ଟା କରିବା।
ଆଜ୍ଞା।
ତାପରେ ରାସାୟନିକ ସାର। ତାପରେ ଏବେ ଯୋଉ ବିଲ ମାନଙ୍କରେ କୀଟନାଶକ ଔଷଧ ପଡୁଛି। ଅତ୍ୟଧିକ ପୋକ ରୋଗ ପୋକ ନିୟନ୍ତ୍ରଣ ପାଇଁ। ତାହା ତାହାକୁ ଯେପରି କମ ବ୍ୟବହାର କରିବା। ତା ତା ବ୍ୟତୀତ ଅଧିକ ସ ଖତ ଯେପରି ଗୋବର ଖତ ବ୍ୟବହାର କରିବାଟା ନିହାତି ଜରୁରୀ। ତାପରେ ଆଉ ଗୋଟେ କଥା ହଉଚି ହୁଁ ଆବର୍ଜନା କୁ ଠିକ୍ ଭାବରେ ବ୍ୟବସ୍ଥା କରିବା ମାନେ ଯେକୌଣସି ଆବର୍ଜନା ହଉ। ଏଠି ସେଠି ନ ପକେଇ ଗୋଟେ ଡଷ୍ଟବିନରେ ୟୁଜ୍ କରିବା।
ଆଜ୍ଞା।
ନିହାତି ଆବଶ୍ୟକ। ତାପରେ କାରଖାନା ଯୋଉ ବାହାରୁଥିବା ମାଟି। ଟିକେ ଲାଇନରେ ରୁହନ୍ତୁ। ତାର କାରଖାନାରୁ ବାହାରୁ ଥି ବାହାରୁଥିବା ବିଭିନ୍ନ ପଦାର୍ଥ
ଆଜ୍ଞା, ଆଜ୍ଞା କୁହନ୍ତୁ।
କାରଖାନା ମାନଙ୍କରୁ ବା କମ୍ପାନୀ ମାନ ମାନଙ୍କରୁ ମିଳୁଥିବା ବିଭିନ୍ନ ପଦାର୍ଥ ମାଟିରେ ନ ଫୋପାଡିବା।
ଆଜ୍ଞା।
ତାପରେ ଆଉ ଗୋଟେ ମୂଳ ଲକ୍ଷ୍ୟ ହଉଛି ପ୍ରଥମ କଥା ହଉଛି ଅଧିକ ଗଛ ଲଗାଇବା। ମାଟି ସଂରକ୍ଷଣ ନିହାତି ହେଇପାରିବ। ଯେପରି ବନ୍ୟା ଟାଇମରେ ଏ ଗଛ ଲଗେଇଲେ ଅଧିକ ମାଟି ଧୋଇ ଯାଇନଥାଏ।
ଆଜ୍ଞା।
ତାର ଗଛ କାଟିକି କାଟିବା ବି କମେଇବା।
ଆଜ୍ଞା।
ସେଇଟା କିଛି ପ୍ରମୁଖ କାରଣ।
ଆଜ୍ଞା, ଏ ଦେଖନ୍ତୁ ମାଟି ଆଗେ ଦେଖନ୍ତୁ ଆମ ଛୋଟ ବେଳ କଥା କହୁଛି ମୁଁ ଯେତେବେଳେ କି ଆମେ ମାଟିରେ ଖରା ଛୁଟି ହେଲେ ନା ଆମେ ମାଟିରେ ହଉ କିତ୍ କିତ୍ ହଉ ଦ ଶୁକୁଆ ବାଡି ହଉ କି ଦୌଡା ଦୌଡି ହଉ କି ବାଲି ମାନେ ବାଲି ଯୋଉ କୁହନ୍ତିନି ଦେହରେ ବୋଳି ହେଲେ ବି କୌଣସି ପ୍ରକାର ରୋଗ ଆମକୁ ହଉନଥିଲା। ଠିକ୍ ଅଛି। କିନ୍ତୁ ଏବେକା ପିଲା ଯଦି ଟିକେ ଧୂଳି ବାଲି ହେଇଯାଉଛନ୍ତି ନା କାଲି ସକାଳୁ ତାଙ୍କୁ ଜର ହେଇଯାଉଛି, ଥଣ୍ଡା ହେଇଯାଉଛି କି ଇନଫେକ୍ସନ ହେଇକି ତାଙ୍କ ଦେହ ସାରା ଫଳି ବି ଯାଉଛି। ତ ଏଇଟା ଆର କାରଣ ହଉଛି ନା ଯେହେତୁ ଆମେ ମାଟିରେ ରାସାୟନିକ ବ୍ୟବହାର ପ୍ରଚୁର ପରିମାଣରେ କରୁଛେ ସେ ରାସାୟନିକ ସାରଟା ଆମ ଦେହର ସହିତ ମିଶିକି କଣ କରୁଛିି ରୀୟାକ୍ସନ୍ କରୁଛି। ଯାହା ଦ୍ଵାରା ବିଭିନ୍ନ ପ୍ର କାର ଇଏ ରୋଗ ହଉଚି। ଦେଖନ୍ତୁ ଚାଷୀ କେତେବେଳେ ଚାଷ କରେ ନା ଯେତେବେଳେ ମାଟି ତା ପାଇଁ ଉପ ଚାଷ ଉପଯୋଗୀ ହୋଇଥାଏ। ଠିକ୍ ଅଛି। ତ ଦେଖନ୍ତୁ ଏବେ ବର୍ଷା ବି ତ ହଉନି ଠିକ୍ ସମୟରେ। ତ ଦେଖନ୍ତୁ ଏବେ ହଉଛି ଆଷାଢ ମାସ ବର୍ଷା ଲଗାତାର ରହିବା କଥା। ନଈରେ ପାଣି ଫୁଲ୍ ହବା କଥା। ନଈରେ ଦେଖନ୍ତୁ ଏ ପନ୍ତ ପାଣି ତ ପାଣି ବାଲି ଖାଲି। ଯୁଆଡେ ଦେଖିବେ ବାଲି। ପାଣି ଟିକେ ବି ନାହିଁ। ତ ଯେହେତୁ ବର୍ଷା ହଉନି ଚାଷ ସେ କଣ କରୁଛି ନା ତାର ଚାଷ କାମରେ ବି ବାଧାପ୍ରାପ୍ତ ହଉଛି। ବୁଝୁଛନ୍ତି ନା? ତା ଆଶ ଆସ୍ତେ ଆସ୍ତେ ଚାଷୀ ମାନେ ବି କଁ କରୁଛନ୍ତି ନା ନିଜ ଚାଷ କାମରୁ ମୁହଁ ମୋଡି ନଉଛ ନ୍ତି, କାଲି ସକାଳେ ଆପଣ ଭାବନ୍ତୁ ଆମ ଓଡିଶାରେ ଦୁଇ କୋଟି ପାଖାପାଖି ଲୋକ ହେବେ, ଠିକ ଅଛି। ଯଦି ଦୁଇ କୋଟି
ସମସ୍ତେ ଚାଷ ନ କରିକି ଏଇ ଗ ବିଭିନ୍ନ ରାସାୟନିକ କାରଖାନା କି କୌଣସି ନା କୌଣସି କାମରେ ନିୟୋଜିତ ହେବେ। କାଲି ସକ ସକାଳେ ଯେହେତୁ ମଣିଷ ଖାଇବ କଣ? କେହି ତ ଚାଷ କରୁନାହାନ୍ତି। ଖାଇବ କଣ ମଣିଷ? ଏ କେମିକାଲ ଖାଇବ ଖାଇବ, ଯୋଉଠି ମଣିଷର ଆୟୁ କଣ ଅ ଶହେ ବର୍ଷ ହବା କଥା ସେଠି କଣ ହବ ନା ଚାଳିଶ ବ, ଅତି ବେଶୀରେ ଏବେ ଦେଖନ୍ତୁ ଗୋଟେ ଲୋକ ଷା ଷାଠିଏ ବର୍ଷ ପର୍ଯ୍ୟନ୍ତ ବି ବଞ୍ଚୁନି, କାହିଁକି? ନା ଆମ ଖାଦ୍ୟପେୟ, ଆମ ମାନସିକ ଚିନ୍ତାଧାରା ତାପରେ ଟେନସନ, ଅନିଦ୍ରା ଏ ସବୁ ଆସ୍ତେ ଆସ୍ତେ ରୋଗ ଖାଇ ଗଲାଣି ମଣିଷକୁ। ଏବେ ଯୋଉ ଆମେ ଖାଉଛେ ଖାଦ ଦ୍ୟ ଆମେ ଖାଉନେ। ବୁଝିପାରୁଛନ୍ତି ନା? ଖାଦ୍ୟ ଆମକୁ ଖାଉଛି। ଆମ
ନିହାତି।
ମତେ କୁହନ୍ତୁ ଯେ ଆପଣଙ୍କୁ ଧର ଆପଣ ବି କାମ କହୁଛି ଆପଣଙ୍କୁ ଧର ବାହାରକୁ ଆସିବ ମା କହୁଥିବେ ନାଇଁ ବାୟା ବାବା ଆଉ ଏତର ଯିବୁ ତ? ଆଉ ତୁ ଟିକେ ପଖାଳ ଖାଇଦେଇକି ଯା। ଆପ୍ ଆପଣଙ୍କର ମାନେ କେତେ ଦୂର ଇଚ୍ଛା ହଉଛି ପଖାଳ ଭାତ ଖାଇକି ଆସିବାକୁ କାମ ଉପରକୁ?
ହଁ ହୁଁ ହଁ ସେତେ ତ ଇ ଇଚ୍ଛା ନଥାଏ। ବେଳେବେଳେ ଏମିତି ଇଚ୍ଛା ଥାଏ, ବେଳେବେଳେ ଇଚ୍ଛା ବି ନଥାଏ।
ଆଜ୍ଞା, ତ ଏଇଠି ଯଦି ମା ଆପଣଙ୍କୁ କହିବ ନାଇଁ ପୁଅ ଆଉ ମୁଁ ଆଜି ବିରିୟାନୀ କରିଛି ଆଉ ତୁ ଖାଇଦେଇକି ଯା। ତ ଆପଣ କଣ କରିବେ?
ହଁ ନିହାତି ଇଛା ବଢ଼ିବ ଖା
ନା ଆପଣ କହିବେ ନାଇଁ ବିରିୟାନୀ ଟା ସବୁଦିନ ମିଳନ୍ତାନି କି, ମୁଁ ଖାଇ ଦିଅନ୍ତି।
ହଁ।
ମତେ ପାଟିକି ଭଲ ଲାଗୁଚି। କିନ୍ତୁ ପେଟ ପାଇଁ ଯାହା ଖରାପ। ପାଟିକି ତ ଭଲ ଲାଗୁଛି। କିନ୍ତୁ ପଖାଳଟା ପାଟ ଟିକି ଟିକେ ଖରାପ ଲାଗିପାରେ।
ହୁଁ ହୁଁ।
ପେଟ ପାଇଁ ବହୁତ ଭଲ। କାହିଁକି ନା ଆମେ ଯେହେତୁ କଠିନ ପରିଶ୍ରମ କରୁଚେ, ଗୋଟେ ଚାଷୀ ପୁଅ ଯେତେବେଳେ କାମ କରୁଚି ତାକୁ ବଳ ଦର କାର। ସେ ତା ପାଟ ପାଟି ଆଉ ରୁ ପାଟିର ରୁଚି ଦେଖୁନି ତା ପେଟର ଶାନ୍ତି ଦେଖୁଛି। ବୁଝି ପାରୁଛନ୍ତି ନା।
ହୁଁ।
ସେଥିପାଇଁ କଣ କରୁଛି ନା ପଖାଳ ଖାଇକି ଯାଉଚି। କାହିଁକି ନା ଚାଷ କାମ ସହଜ ନୁହେଁ ବୁଝୁଛନ୍ତି ନା।
ନିହାତି।
ସିଏ କରୁଚି ତାପରେ ଯଦି ବର୍ଷା ନହବ ଚାଷ ଠିକ୍ସେରେ ନହବ ସେ ବିଚରା ଯୋଉ ଋଣ ଆଣିଥିବ ମହାଜନଠୁ କାଲି ସ ଋଣ ସୁଜୀ ନ ପାରିବ ମହାଜନ ଆସି ଘର ଆଗରେ ଠିଆ ହବ, ତାକୁ
ହଉ।
ସେ ସମୟରେ ସେ ସେଥିପାଇଁ କଣ କରେ ଆତ୍ମହତ୍ୟା କରେ। ତ ସିଏ ଏବେ ଏବେ ତାଙ୍କ ମାଇ ମୁଣ୍ଡରେ ପଶିଲାଣି ଯେ ଆମେ କାଇଁ ଧାର୍ ଉ ଧାର କରି ଚାଷ କରିବୁ, ଚାଷ କୋଉ ବର୍ଷ ହଉଚି ତ କୋଉ ବର୍ଷ ହଉନି। କାଇଁ ଆମେ ବାହାରେ ନ ରହିବୁ ଯାଇକି।
ହୁଁ-ହୁଁ, ନିହାତି।
ବୁଝିପାରୁଚନ୍ତି ନା, ତ ଆଉ କେ ତେଜଣ କଣ କରୁଚନ୍ତି ନା ଚାଷ କୁ ଗୋଟେ ବ୍ୟବସାୟ ବନେଇ ସାଇଲେଣି। ଯାହା ଦ୍ଵାରା ସେ କଣ କରୁଚନ୍ତି ନା ଦେଖିଥିବେ ଶୀତ ଦିନେ କଣ ହବ ଯେତେବେଳେ ବଜାରରେ କୋବି ଯୋଉ ଆମର କୋବି ଆସେ ନା ଫୁଲ ବନ୍ଧାକୋବି ଏଇଗୁଡାକ ସେ କଣ କରନ୍ତି ତାଙ୍କର ଗୋଟେ ସ୍ପ୍ରେ ଅଛି ଠିକ୍ ଅଛି ତ ତାକୁ ମାରିଦେବେ ସେ କୋବି ଆଉ ବଢିବନି, ଯେତିକି ଦିନ୍ ବଜାରରେ ରେଟ୍ କମିଯିବ ସେ ସ୍ପ୍ରେ ମାରିଦେବେ କୋବି ମାନଙ୍କରେ, ସେ କୋବି ଆଉ ବଢିବନି ବୁଝିପାରୁଚନ୍ତି ନା।
ହଁ।
ବୁଛିପାରୁଚନ୍ତି ତ? ତ ଯେତବେଳେ ପୁଣି ରେଟ୍ କୋବି ର ହେଇଯିବ, ସେଇ ଆଉ ଗୋଟେ ସ୍ପ୍ରେ ଅଛି ତାକୁ ମାରିଦବେ କୋବି ଦି ଦିନିରେ ପୁରା ବଡ। ତ ଆମେ ଏଠି କଣ ଖାଇଲେ, କୋବି ଖାଇଲେ ନା ଯୋଉ ସେ ଯୋଉ ସ୍ପ୍ରେ ବାଲା ରାସାୟନିକ ସାର ଖାଇଲେ କୁହନ୍ତୁ।
ସ୍ପ୍ରେ ବାଲା ରାସାୟନିକ ସାର ଖାଇଲୁ ଯାହାଦ୍ୱା ବିଷ ଅଟେ।
ଆଚ୍ଛା ଠିକ୍ ଅଛି ଆପଣ ଘରେ ଆପଣଙ୍କ ଘରେ ଗୋଟେ ଗାଡି ଅ ଛି ଠିକ୍ ଅଛି। ଏଠି ଗାଡି ହଉଚି ଆପଣଙ୍କ ଶରୀର, ମନେକର ଠିକ୍ ଅଛି।
ହଁ।
କୋବି ଯେମ୍ତି ନର୍ ପ୍ରାକୃତିକ ଭାବରେ ଖ ତ ସାର ଦେଇକି କୋବି ହଉଚି ଆପଣଙ୍କର ଗାଡିର ଧର ଦୁଇ ଚକିଆ ଯାନ ର ପେଟ୍ରୋଲ୍। ଠିକ୍ ଅଛି, ଆଉ ସାରଟା ହଉଛି ଆପଣଙ୍କର ଡିଜେଲ୍।
ହଁ।
ବୁଝିପାରୁଚନ୍ତି ନା, ଯଦି ମୁଁ ପେଟ୍ରୋଲ୍ ବଦଳରେ ଗାଡିରେ ଡିଜେଲ୍ ଭର୍ତ୍ତି କରିବି ମୋ ଗାଡି କେତେ ଦୂର୍ ଯିବ?
ଉଁ ବେଶୀ ଦିନି ଉଁ ସେ ଗାଡି ବେଶି ଦିନ୍-
ଏଇଠୁ ହାପ୍ କିଲୋମିଟର୍ ଯାଇଥବ ନା ନାଇଁ ଇଞ୍ଜିିନ୍ ପୋଡିଦବ।
ହଁ।
ବୁଝି ପାରୁଚନ୍ତି ନା, ତ ସେମ୍ତି ଆମେ ଯେତବଳେ କେମିକାଲ୍ ଟା ଖାଉଚେ ସିଏ ଆମ ବଡି ଭିତରେ କଣ କରୁଚି, ନା ଆସ୍ତେ-ଆସ୍ତେ-ଆସ୍ତେ-ଆସ୍ତେ ଆମର ଗୋ ଗୋଟେ-ଗୋଟେ ଅଙ୍ଗକୁ ଖରାପ୍ କରି ଚାଲିଚି।
ହୁଁ।
ବୁଝୁଚନ୍ତି ନା, ଯେ
ହଁ।
ଆମ ବଡିର କୌଣସି ନା କୌଣସି ଅଙ୍ଗ ଖରାପ୍ ହୁଏ ବା ହବାର ଥାଏ ଆମକୁ ସିଗନାଲ ଦେଇଦିଏ ନାଇଁରେ ବାବା ମୁଁଧର କହୁଛି ନାଇଁ ଲିଭର ଖରାପ ହବାର ଅଛି ସେ ତମକୁ ସିମ୍ଟମ ଦେଖେଇଦବ ପାଦ ଫୁଲିଯିବା ଚର୍ମ ହଳଦିଆ ହେଇଯିବା ତ ଆମେ ଯଦି ତାକୁ ନ ମାନିବା ସେ ଆସ୍ତେ ଆସ୍ତେ ଯୋଉ କୁହନ୍ତି ମଲଟି ଅଗ ଫେ ବହୁତ ଗୋଟେ ଅଙ୍ଗ ତ ଆସ୍ତେ ଆସ୍ତେ ଗୋଟେ ଦେଖନ୍ତୁ ଆପଣଙ୍କ ସାଇକେଲ ଟେ ଚଲାଉଛନ୍ତି ସାଇକେଲ ଚେନ ଟା ଧର ଛିଡିଗଲା ଆପଣ ଚ ଟା କ କିନ୍ତୁ ଭଲସ ନୂଆ ଚେ ପକେଇ ନାହାନ୍ତି ବୁଝିଛନ୍ତି ନା ତ ସେ ଚେନ୍ ନେଇକି ବ୍ରେକ୍ ଖରାପ ହବ ବ୍ରେକ୍ ନେଇକି ମଡଗାଡ ମଡଗା ଯେମିତି ସବୁ ଗୋଟେ ଗୋଟେ ଖରାପ ହବ ସେମତି ଆମ ବଡି ଟା ହଉଛି ଗୋଟେ ମେସିନ ଯଦି ଆମେ ତାକୁ ଠିକ ତେଲ ନ ଦେଇେଇ ଚଲେଇବା ସେ କଣ ହବ ନା ଆସ୍ତେ ଆସ୍ତେ ସବୁ ଖରାପ